ହାଲୋ ଏବେ ଶୁଭିଲା କ୍ଲିୟର।
ଯାହା ହଉ କଣ କେମିତି କଲ।
ମୁଁ ଜାଣିନି ନର୍ମାଲ ହିଁ ଏମତି କଲ୍ କଲି ତ ଶୁଭିଲା ଆଉ।
ଭେରିଗୁଡ୍‌
ହୁଁ
ମୁଁ ମୁଁ କଣ ଭାବୁଥିଲି କି? ମାନେ ସ। ସବୁ ଯାକ ମାନେ ସବୁ ଯାକ ସିଲାବସକୁୁ ଆଉ ଥରେ କ କମ୍ପ୍ଲିଟେଡ କରିବି ହେଲା ତାପରେ ଯୋଉ ଟା ମେନ୍ସ ର ସିଲାବସ୍ ଥିବ ଆଉ ପ୍ରିଲି ପ୍ରିଲିମ ସାଙ୍ଗେ ଓଭର ଲାପ୍ କରୁଥିବା ସେଇଟା ପୁରା ଆଉ ଥରେ ଭଲରେ କରିବି ବୋଲି ଭାବୁଛି।
ଓ ହୋ ହୋ।
ଏବେ ଆଖି ବନ୍ଦ ଏବେ ଏବେ ହଉଛି ଏବେ ଭାବୁଛି ଆଖି ବନ୍ଦ କରିକି ଅପ୍ସନାଲ ଡଷ୍ଟ ଷ୍ଟାର୍ଟ କରିଦେବି ବହୁତ ଗୋଲଡେନ ଚାନ୍ସ ମୋର ଏଇଟା।
ହଁ ହଁ ଠିକ୍ ଅଛି। ଏଥର ହେଲା ଭଳିଆ ଲାଗୁଛି କି?
ଏଥର ହେଲା ଭଳିଆ ଲାଗୁନି ମାନେ ବାଇଚାନ୍ସ କଟକ ବେଶୀ କମ ଗଲେ ଆଗା ହବ।
ବାଇଚାନ୍ସ କେବେ ଏମିତି ହେଇନି ହେଲା
ମତେ ଭାରି ଦୁଃଖ ଲାଗିଲା ରେ ମାନେ ପଢାପଢି କରିକି ଯାଇଥିଲି ମାନେ କଣ ଏମିତି ହେଲା ବୋଲି ମତେ ଟିକେ ଭଲ ଲାଗୁନି।
ଆମର ମତେ ମତେ ମତେ ଲାଗୁଚି ଆମର ଟିକେ ଷ୍ଟ୍ରାଟେଜି ଠିକ ନାଇଁ ଭଳିଆ ଲାଗୁଛି। ଆମେ ଯେତିକିରେ ବି କରୁଛେ ଆମେ ଯେତିକିରେ କରୁଛେ ଏଇଟା ଠିକ ନୁହଁ।
ହଁ ନାଇଁ ନାଇଁ ଦେଖ ମୁଁ ଷ୍ଟ୍ରାଟେଜି ମୁଁ ଯାହା ବନଉଛି ମୁଁ ତାକୁ ପରିପୂର୍ଣ୍ଣ ଭାବରେ ସାରିପାରୁନି ସେଇଟା ହଉଛି ବହୁଟୁ ବଡ ଭୂଲ୍।
ହୁଁ
ତମେ ନିଜେ ତମେ ନିଜେ ଦେଖ ଜୋଗ୍ରାଫିର ତମେ ଏବେ ସବୁ ସାରିଦେଲ ତ କୋଶ୍ଚିିନ କଣ ରହିବ ଯେ ତମେ ଷ୍ଟ୍ରାଟେଜି ବାହାରେ ପଡିବ କହିଲ।
ଆମେ ଆମେ ଯେତିକି ପଢ଼ୁଛୁ ଶୁଣ ଶୁଣ ମୁଁ ଯେତିକି ପଢି ଥାଉଛି ସେମିତି ଆସୁନି ହେଲା। ଆମେ ଖାଲି ଗୋଟେ ଡାଇ ପଡିଦେଲା ଭଳିଆ ପଡି ଦେଇଚେ ଜାଣିଚେ କି ହଁ ଏଇଟା ଏଇଟା ଏଇଟା ସେଇଟା ବୋଲି। କିନ୍ତୁ କୋଶ୍ଚିନ୍ ତ ସେମିତିଆ ଆସୁନି।
କୋଶ୍ଚିନ୍ କ ନା କୋଶ୍ଚିନ୍ ସେ ତ କରିହଉଛି
ନାଇଁ ନାଇଁ ସେ ଏବେ ଦେଖ ଏଲ ନିନୋ ଲା ନିନୋ ର ଯୋଉ ଆସିଥିଲା କଶ୍ଚିନ୍ ଟା ସେଇଟା ଇଣ୍ଡିଆନ ମନସୁନ୍ ଉପ ଇଣ୍ଡିଆନ ମନସୁନ୍ ତା ଉପରେ ପ୍ରଭାବ ପକଉଛି ବୋଲି ଲେଖା ହେଇଥିଲା
ହଁ
ନା ଏମତି କଉଟା ଷ୍ଟେଟମେଣ୍ଟ ଦୁଟା ଷ୍ଟଟମେଣ୍ଟରେ ଗୋଟ କଣ ଥିଲା ତୁ ମୋ ଗୋଟେ ଷ୍ଟେଟମେଣ୍ଟ ଠିକ ତା ଗୋଟେ ଷ୍ଟଟମେଣ୍ଟ ମାନେ ଏମିତି କଣ ଗୋଟେ ମୁଁ ଭୁଲ ଭାଲ କରିଦେଲି ସେ
ମୁଁ ମୁଁ ଜମା ଭୁଲ କରନି ମୋର ଶହେ ପର୍ସେଣ୍ଟ ଠିକ ଅଛି କାହିଁକି ନା ମୁଁ କନସେପଟ ଭଲ ଭାବରେ ଜାଣିଛି ମୁଁ କନସେପଟ ଭଲ ଭାବରେ ଜାଣିଛି ନା ମୁଁ
ହୁଁ ହୁଁ
ହଁ ଠିକ୍ ଅଛି ମାମ୍
ହୁଁ ହୁଁ ହ
ଇନଡେପ୍ଥ ଯା କନସେପ୍ଟ ନ ରଖିଲେ ହବନି
ହୁଁ ହୁଁ
ଏବେ ମୋର ପଲିଟି ପ୍ରାୟ ସବୁ ଠିକ ଅଛି ଗୋଟେ ଭୁଲ ଅଛି
ଉମ୍ଁ ହୁଁ ହୁଁ
ଆଉ ଗୋଟେ ଭୁଲ ଅଛି ସେଟା କୋଉଟା ଭୁଲ ଅଛି ସେଟା ବି ଟିକେ ଟ୍ରିକୀ କୋଶ୍ଚିନ ଟା ବୋଲି ଭୁଲ ହେଲା ନହେଲେ ମୁଁ ସେଟା ବି ଠିକ୍ କରି ଦେଇଥାନ୍ତି
ଉୁଁ ହୁଁ ହୁଁ
ହଁ ଆଉ
ଆଉ ଏତେ ସାରା ଯୋଉ ଭୁଲ ହେଇଗଲା ସେଇଟା କଣ ପାଇଁ ହେଲା
ସେଇଟା ସବୁ ଯୋଉ ଓଡିଶାର ଦେଇନ ନଥିଲା ଓଡିଶାର ପପୁଲ ମାନେ ଏମିତି ହବ ସେମିତି ହବ ବଢିଗଲା ରୋଜଗାର ବଢିଗଲା ଏଇ ଯାାଉ ଛନ୍ତିି ମୁଁ ସେ ଯାକ ଲଜିକ ହିସାବରେ ସଲ୍ଭ କରିକି ଭୁଲ କରିଦେଇଛି ମୋର ସବୁ ଓଡିଶା ସବୁ ଭୁଲ ମାନେ ସବୁ ବଇଲେ ପୁରା ସବୁ ଗୋଟେ ବି ଠିକ୍ ନାହିଁ
ଓ ହୋ ହୋ
ଆଉ ଗୋଟେ ଦେଖ ଆମେ ୟୁପିଏସ୍ ପାଇଁ ପଢାପଢି କଲେ ଓଡିଶା ଟା ପରେ ପଢିବା ବୋଲି ଭାବିଲେ
ହୁଁ
ଏଟା ଓଡିଶାର କଣ୍ଟେଣ୍ଟ ରୁ ଆଇନି କରେଣ୍ଟ ରୁ ଆଇଛି
ହୁଁ ହୁଁ ହଁ
ଏବେ ସିନା ରିଭର ପଡିଲେ ସିନା କରିଦେବି ଆଉ ରିଭର ନାଇଁ ନ ପଡିଲେ କଣ କରିବି
ହୁଁ
ସେ ପାର୍ଟନ ଟା ପୁରା ଅଲଗା
ହୁଁ
ମୁଁ ମୋ ତରଫରୁ ରିଭର ମାଉଣ୍ଟେନ ପଢିକି ଯିବି ସିଏ ଆଉ ଗୋଟେ କଣ ପଚାରିବ କଣ ପାରିବି କିରେ ସେଇଟା
ହୁଁ ହୁଁ
ପଡିଲା ତାକୁବି ଡିଫି ଡିଫିକଲ୍ଟ ହେଇଥିବ କିନ୍ତୁ ଟିକେ ମୋଠୁ ଭଲ ମ୍ୟାନେଜ କରୁଥିବ
ହୁଁ ହୁ
ଏବେ ଦେଖ ମ ଆମ ମାନଙ୍କର ଅଠେଇଶ ଟା ଠିକ୍ ହଉଛି ତାର ମିନିମମ୍ ଚାଳିଶଟା ପଇଁଚାଳିଶ ଠିକ ହୋଇଥାଉ।
ଏତେ କହିଲା ବେଳକୁ ତୁ ଆସ ଆସମାନ ଜମିନ କା ଫର୍କ ହେଇ ଯାଉ।
ଦେଖ ସିଏ ଗୋଟେ ଅଶୀ ମନେକର ଆଣିଥିବ ଡିଫିକଲଟ କୋଶ୍ଚିନ ଟା ନା ଅସ ମାନେ ମୋଠୁ ବାରଟା କୋଶ୍ଚିନ ଅଛି ଅଧିକ କରିଥିବ।
ହଁ।
ମେ ବାରଟା କୋଶ୍ଚିନ୍ ଯାହାହେଲେ ବି ିଫର କରିବ ନା ଆଉ।
ହ ଏ ଗୋଟେ ହେଇଯାଆନ୍ତା ବୋଲି ଭଲ ଜାନ୍ତା ବୋଲି
ହେଇ ବି ପାରେ କହି ହବନି କାହିଁକିନା ଟିକେ ମତେ ବି ଲାଗୁନି ପିଲା ଏତେ ଭଲ କରିଥିବ ବୋଲି। ଯୋଉମାନେ ଉଚ୍ଚ ମର ପିଲା ସେମାନେ ତ କରିଥିବେ ଯେମତି ଆମ୍ଭଳିଆ ଷ୍ଟ୍ରଗଲର ମାନେ ଟିକେ ଭୁଲ ଭାଲ କରିଥିବେ।
ଆମ ଭଳିଆ ପିଲା କଣ ଅଛନ୍ତି କି ଆମ ଘଳିଆ ଆମେ ଖାଆବା ଦି ତିନିଟା ଅଛୁ
ଆମ୍ଭଳିଆ ପିଲା ଅଧିକ ଅଛନ୍ତି ନା
ଭଲପିଲା ଗୁଡାକ ଭଲ ସେମାନେ ହିଁ ପଳୁଛନ୍ତି ନା ଆସି ହେଟି କଣ ଆମ ପାଇଁ ଆଜି।
ହଁ
ଏ ଦେଇଚି କି
ସବୁ ଦେଇଛନ୍ତି
ତି କଣ
ହଁ
ହ ଠିକ ଅଛି କଣ କହିଲ ଶୁଭିଲାନି
ନାଇଁ ମୋର ବି ଏଥର ଓଡି ଯାଇଥିଲେ ଭଲ ହେଇଥାନ୍ତା। କିଛି ନହେଲେ ଗୋଟେ ପଚାଶ ପଞ୍ଚ ଘଣ୍ଟା ଆସିଥିଲେ ଜଣା ପଡିଥାନ୍ତା ଭା
ଉୁଁ ହୁଁ ମତେ ଲାଗୁଛି୍ରାଟେ ନାାଇଁଁ ଲାଗୁଛି ମୋର ତ ନାଇଁ।
ନାଇଁ ଷ୍ଟ୍ରାଟେଜି ତ ନିଶ୍ଚିତ ଠିକ ନାହିଁ
ଷ୍ଟ୍ରାଚ ଠିକ ନାହିଁ ଆଉ ମାନେ ଏଜାମ ପୂର୍ବ ମାସ ଆଗ ପଢା ହଉଛି ବାକି ବଳକା ସବୁ ୱେଷ୍ଟ ଯାଉଚି।
ହଁ ମାନେ ମନେ ବି ମନେ ଥାଉଛି ନା ମନେ କିନ୍ତୁ କିଛିଟା ରହୁଚି
ସେଇଟାକ ମାନେ ଏ ବର୍ଷର ନେକ୍ସଟ ଇୟର ରହିବ ଆଁ
ଏବେ ଦୁଃଖକୁୁ ଗୋଟେ ଜିନିଷ ରେଡୁସ୍ କରିପାରିବ ସେଟା ହଉଚି ଅଦର କମ୍ପିଟେଟିଭ ଏକଯାମ
ହ
ମାନେ ଯେଉଁଟା ହେଲେ କ୍ଲିକ୍ କରିକି ବିଜି ରେ ରହିବ ବୋଲିଲେ ସେଇଟା ତମ ମାଇଣ୍ଡଟା ମେକପ୍ ହେଇଯିବ।
ହୁଁ ଏମାନେ ଯୋ ପିଲା ଗୁଡାକ ଅଛନ୍ତି ତାଙ୍କର ଗୋଟେ କଣ ଚାକିରୀ କରୁଛନ୍ତି ସେମାନେ କୋଉ ଚାକିରୀ କରୁଛନ୍ତି
କଣ ଏଗ୍ରିକଲଚର, ଫେଗ୍ରିକଲଚର, ୟିକୋବ୍ୟାଙ୍କ, ଗେଷ୍ଟଫେକଡି ଏମିତି ସବୁ ଅଛନ୍ତି ଆଉ।
ଆଁ
ଏଗ୍ରିକଲଚର ମାନେ
ଏଗ୍ରିକଲଚର ମାନେ କଣ ସେନା ଗ୍ରୁପ ସହିତ ପାଇଛନ୍ତି ସବୁ କଣ ଥିବେ ଆଉ।
ସେଇଭଳିଆ ଆଉ।
ନା କ
ନାଁ ଟା କହିଆର ନଥିଲା
ହଁ ଚଳିବ ଆମ ନିଜ ନାଁ କହିଲେ ଚଳିବ
ହୁଁ
ଆମେ ଜଣା ବି କଲେ ସେ ନା କାହାର ବି ନାଇଁ
ମୁଁ ଭାବିିଦେଇଥିଲି ହେଲା ଭଲ ବି ସେ ଆଉ ସେତିକି ତ ଯାଉନି ଆମର ଯେମତି ଯେମତି ଯାଉନି ସେ ଷ୍ଟା
ଉଁ ଦେଖିଆ କଣ ହଉଚି
ଏ ବହୁ ବହୁତଣ୍ କଫାଇ କରନ୍ତି।
ସହଜ କହୁଛୁ ତ ସହଜ ସହଜ ଲେନ୍ଦି ଲେନ୍ଦି
ହଁ ଆଉ ପିସିରେ ଡାଇରେକ୍ଟ କୋଶ୍ଚିନ୍ ତ ଚାରି ପାଞ୍ଚଟା ଥିଲା। ଜିଏସ୍ ରେ ଡଡ଼ ଡାଇରେକ୍ଟ କୋଶ୍ଚିନ୍ ଚାରି ପାଞ୍ଚଟା ବାକି ସବୁ ବୁଲେଇବାଙ୍କେଇଥିଲା ଆଉ।
ହୁଁ
ଏ ପାଟର୍ଣ୍ଣ ସିଏ ନେକ୍ସ ଟାଇମ୍ ବି ଫୋଲ କରିବ ମତେ ଯାହା ଲାଗୁଚି।
ହଁ ଶିସଟା ଠିକ ରଖିଚି
ହଁ ସେଇସାବ ଟା କରେ।
ବେଶୀ ତ
ହଁ
ତାରେ ଇଂଲିଶ ବି ବୁଝିହଉନି ହୁ ହୁଁ
ନାଇଁ ଆଉ ଟିକେ ଏକ୍ସିଲେଣ୍ଟ ହେବାକୁ ପଡିବ ଆଉ ବହୁତ ଏକ୍ସିଲେଣ୍ଟ ହବାକୁ ପଡିବ। ହୁଁ
କରି
ଓ ହୋ
ହଁ